ହାଲୋ, କଣ କରୁଚ?
ଏଇଠି ବସିଚି ଆଉ, ତମେ?
ରୋଷେଇ?
ରୋଷଇ ଆଜି ଆମର ପିଠା ହେଇଚି, ଚକୁଳି ପିଠା ଆଉ ମ ଟର ତରକାରୀ, ଶନିବାର ଯେହେତୁ ଆମର କେହି ରାତିରେ ଖାଆନ୍ତିନି ଉସୁନା ରୁଟି ତ ସବୁବେଳେ ଖାଉଚୁ, ତ ଆଜି ହଁ ଟିକେ ପାଗ ବି ଭଲ ଆଜି ଆମ ଆଡେ ବର୍ଷା ହେଇଥିଲା ବୋଲି ପାଗ ଅଛି, ଥଣ୍ଡା ପାଗ ଅଛି। ତ ସେଇଥିପାଇଁ ଆମର ତମେ ତ ଜାଣିଥିବ ଆମ ଓଡିଆଙ୍କର ଚକୁଳି ପିଠା ପୁରା ଫେମସ୍। ଘରେ-ଘରେ ସବୁ ଡେଲି-ଡେଲି।
ହୁଁ।
ଚକୁଳି ପିଠା ଆଉ ମଟର ତରକାରୀ ହେଇଚି ଖାଇବୁ ଆଉ ତମର କଣ ରୋଷେଇ ଆଜି?
ଆମର ଭାତ
ଓହୋ, ତମର ତ ସେଆଡେ ଗରମ୍ କହୁଚ ଅଧିକ ତ ଗରମ୍ ହେଲେ ତ କିଛି ପିଠା କି ରୁଟି କିଛି ଖାଇବାକୁ ଇଚ୍ଛା ହବନି, ଭାତ ଖାଇବାକୁ ଇଚ୍ଛା ହବ।
ହଁ ଦିନରେ ତ ପଖାଳ ଖାଉଚୁ, ରାତିରେ ଗରମ ଆଉ।
ଅ-ହ।
ଆମର ଖାଲି ଏଇଠି ଯୋଉ ଏଇ ଯୋଉ ଶିବ ବିବାହ ଗଲାନି କି ଶୀତଳ ଷଷ୍ଠୀ
ହଁ। ତମର ସେଆଡେ ହୁଏ?
ହଁ ସେ ହଁ ବଢିଆ ହୁଏ ଏଠି ପୁରା ମୁଁ ଏଠି ରହିଲେଣି ଯେତେ ଦିନ୍ ହେଲାଣି ଦେଖୁଚି ଏବର୍ଷ କିନ୍ତୁ ସବୁଠୁ ବଢିଆ ହେଇଚି। ମାନେ ଶିବ ଠାକୁରଙ୍କୁ ଆଗେ ନେଲେ ମନ୍ଦିରରୁ ଏଠି ସମୁଦି ସମୁଦୁଣୀ ସବୁଆଡେ ବି ସେମ୍ତି ହୁଏ, ସମୁଦି ସମୁଦୁଣୀ ଦୁଇ ଜଣ ହବେ। ତାପରେ ଶିବ ଠାକୁରଙ୍କୁ ଏଠୁ ନେଲେ ପ୍ରଶେସନ କରିକିନା ପୁରା ନେଲେ। ହେଲେ ହେଟୁ ଶିବ ବିବାହ କଲେ ସେଠି ଆଉ ଗୋଟେ ମନ୍ଦିରରେ। ଅ ତାପରେ ଆଜି ଆଣି ଥାନ୍ତେ ପ୍ରସେସନ କରିକି ଆଜି ଏ ମନ୍ଦିରକୁ ଆଣିଥାନ୍ତେ ଯୋଉଠୁ ନେଇଥିଲେ।
ହଁ।
ଶିବ ପାର୍ବତୀ ଦି ଜଣଙ୍କୁ ଆଣିଥାନ୍ତେ ଦେଖିଲା ବେଳକୁ ଆଜି କଣ ଟିକେ ତାଙ୍କର ଅସୁବିଧା ଅଛି ଆଉ ଆଣିଲେନି ଏ ଯୋଉ ଲୋକମାନେ ଆଣିବା କଥା। କାଲି ଆଣିବି। ପୁରା ବଢିଆ ବାଗେରେ କରୁଛନ୍ତି ଆଉ ଦେଖୁଥିଲି ଯାଇକିନା ସେ ପାଖରେ ଯେ ତାଙ୍କର ସବୁ ସଜଡା ସଜଡି କରୁଥିଲେ।
ହୁଁ।
ପୁରା କାଲି ଭୋଜି ଫୋଜି ଦେଇଥିଲେ ପୁରା ବହୁତ ଲୋକ ଯାଇଥିଲେ ଭୋଜି ଖାଇବା ପାଇଁ କହିଲେ କଣ ଶିବ ପାର୍ବତୀ ବାହାଘର ଭୋଜି ଏଟା ଠାକୁରଙ୍କ ପ୍ରସାଦ ହେଲା ନା? ବହୁତ ଲୋକ ଯାଇଥିଲେ। ତାପରେ ଯେମିତି ଯେମ ସେ ଧନୀ ଲୋକ ମାନଙ୍କର ବାହାଘର କଲେ ବହୁତ ଖର୍ଚ୍ଚ କରିକିନା ବଡ ବଡ ପ୍ରସେସନ ସବୁ କରନ୍ତିନେଇ ନା?
ହଁ।
ସେମିତି ପୁରା ଏଠି କରୁଛନ୍ତି ଶିବ ବିବାହରେ। ସେମିତି କରୁଛନ୍ତି ଏଠି ଯୋଉ ମାଦଳ ବାଜା ସେ ଘଣ୍ଟ ବାଟି ଆଉ ସବୁ କୀର୍ତ୍ତନିଆ ସବୁ ଆସିଛନ୍ତି ଝିଅ ପିଲା କୀର୍ତ୍ତନିଆ ଆସିଛନ୍ତି ପୁଅ ପିଲା କୀର୍ତ୍ତନିଆ ବି ଆସିଛନ୍ତି।
ଅ ହ
ହଁ ଦେଇ ନେଇ ଥିଲେ ନେଇଥିଲେ ସେ ପ୍ରଶାସନ ଟା ନେଇଥିଲେ ଏବେ ହେଇ ଫେରିଲେଣି କି ଶୁଭୁଛି। ପୁରା ବଢିଆ ବାଗରେ କରୁଛନ୍ତି। କେତେ ବଡ ବଡ ରଥ ଭଳିଆ ସଜେଇଛନ୍ତି ବହୁତ ବଡ ବଡ। ତା ତା ଭିତରେ ଠାକୁରଙ୍କୁ ପୁରା ସଜେଇକି ରଖିଛନ୍ତି।
ଅ ହ। ହଁ ଆମ ପଟେ ହୁଏ ଯେ କିନ୍ତୁ ଆମ ଗାଁ ରେ ଟିକେ ଅଳ୍ପ ଆକାରରେ ହଉଛି। ତ ତମେ ଯେମିତି ବହୁତ ବଡ ଆକାରରେ କହୁଛ ଗାଁ ଟା ଆମର ଛୋଟ ଗାଁ ବୋଲି ତ ଅଳ୍ପ ଲୋକ ଏତେ କରିପାରନ୍ତି କିନ୍ତୁ ଆମ ଗାଁ ପାଖରେ ସେଟା ସେଟା ବଡ ଗାଁ ସେଠି ବି ତମେ କହୁଛ ତମର ପ୍ରଶସନ କରୁଛନ୍ତି ପୁରା କୀର୍ତ୍ତନିଆ ଅଧିକ ସବୁ ବଜା ସେଇ ସେଇଠି ପୁରା ବଢିଆ ସେ ହୁଏ ମୁଁ ତ ଯାହାବି ହେଲେ ପ୍ରତି ଗାଁ ରେ ତ ଅଛନ୍ତି ନା ସମ ଅଳ୍ପ ଆକାରରେ ଆମର ହଉଛି ମୁ ସେ ଦେଖି କିନ୍ତୁ ଏ ବର୍ଷ ଯାଇଥିଲି ଆମ ଗାଁ ପାଖ ଯୋଉ ଗାଁ ରେ ହଉଛି ସେଠି। ତ ସେଇ ଆମେ ବି ଦେଖି ଆମର ବି ସେମିତି ପ୍ର ତ ବହୁତ ପ୍ରସାଦ ହେଇଛି ଯେମତି ଯିଏ ବି ଆସିକି ଖାଇପାରିବେ। ପ୍ରସାଦ ସେମିତି ରନ୍ଧା ହେଇଛି ବହୁତ ଆଡୁ ଦେଖୁଛନ୍ତି ମୁଁ ସେଇ ଯାଇକି ଦେଖି ଆଉ ତମେ ତ କଣ କହିଲ ତମ ଆଡେ ପୁରା ବହୁତ ବଢିଆ ସେ ହଉ ଛି ମତେ ତ ତମ କଥା ଶୁଣିକି ଲାଗୁଛି ତମର ଆହୁରି ବେଷ୍ଟ ହଉଛି ତମ ଗାଁ
ତାୱାରେ ସିଝା ହୋଉଛି ସୁପୁଣି।
ହୁନ ନେଟୱାର୍କ ପ୍ରୋବଲେମ ଯୋଗୁ ।
ଟିକେ ଟାୱଆରକୁ ଯାଉ ଯେ ଶୁଭୁନି କ୍ଲିୟରରେ।
ହଁ ବା ବର୍ଷା ଯୋଗୁ ନେଟୱାର୍କ ଟିକେ ପ୍ରୋବ୍ଲେମ ହେଇଯାଉଛି ତ ସେଇଥିପାଇଁ ଶୁଭୁନି।
ହଁ ଏବେ ସୁୁଭିଲା। ନାଇଁ ଆଡେ ବି ଆଜି ଟିକେ ଟିକେ ମିଳିମିଳି ଆଜି ଫାଷ୍ଟ ଟାଇମ ହଉଛି ବହୁତ ଦିନ ହେଲା ହେଇନଥିଲା ବର୍ଷା।
ଅହ ଏଇ ନେଟୱାର୍କ ବର୍ଷା ଟିକେ ହେଇଗଲାଠୁ ଆମର ଏପଟେ ଟିକେ ଇଏ ହେଇଯାଉଛି ତାର ଫାର ବୋଧେ କୁଆଡୁ କଣ ସେଇଥିପାଇଁ ଆମର ଶୁଭୁନି ଆଉ। ହଉ ତମେ ଆଜି ତାହେଲେ ପ୍ରସାଦ ହଁ ଆଇ ଯାଇଛି ସେଇଥିପାଇଁ ବୋଧେ
ନାଇଁ ନାଇଁ ଏଠି କାଲି ତ ବାହାଘର ଭୋଜି ଯାଇଥିଲେ। ଆଜି ଦେବେ ହଉଚ ଏଠିକେ ଏ ମନ୍ଦିରକୁ ଆସିବ ନା ଆଜି ନେଇକି ନେଇକି ଗଲେଣି ପୁରା କେତେବେଳେ ଦିନରୁ ପୁରା ପ୍ରଶାସନ କଲେଣି ପୁରା ଟାଉନ ଟା ଆଙ୍କ କଲେଣି ଏଇନା ଏପଟେ ଆସୁଛନ୍ତି ଫେରୁଛନ୍ତି ଶୁଭୁଛି। ଏଠି ଆସିବେ ଠାକୁର ମନ୍ଦିରରେ ରହି ସାରିଲା ପରେ ଏଠି ଭୋଜିଦେବେ ଖାଇବା ପାଇଁ।
ଓହଁ ଆଉ ଯା ହଁ ଯାହା ହଉ ତମେ ତ ବୋଧେ ଆସିଲା ପରେ ଏଠି ଯୋଉ ମନ୍ଦିରରେ ଭୋଜି ହ୍ ଖାଇବ କିନ୍ତୁ ଆମର ତ ଏ ମନ୍ଦିରରେ ଡେଲି ଆମର ପୁରା ତାଙ୍କର ଯୋଉ ହଳଦୀ ମେହେନ୍ଦୀ ଏଇ ଯୋଉ ସବୁ ସେଇ ବିଧି ଉରା ହୁଏନି କି ହଳଦୀ ଲଗା ସେ ଯାଇ ରଗଡା ସେଇ ବିଧି ଉରାଠୁ ଆମର ବି ଏଠି ଭୋଜି। ଏଇଆ ତାଙ୍କର ସେ ରା ଟିକେ ଅଳ୍ପ ଆକାରରେ ପ୍ରସାଦ ହୁଏ କିନ୍ତୁ ହୁଁ ଏବେ ହେଲା ବାହାଘର ଦିନ ଆଉ ତାଙ୍କ ଆଉ ସବୁ ଯୋଉ କାର୍ଯ୍ୟ ସେଠିକେ ଦି ଚାରି ଦିନ ଟିକେ ବହୁତ ବଡ ଆକାରରେ ପ୍ରସାଦ ହଉଛି। ତ ଆମେ ଖାଇଛୁ ସେସବୁ ଖାଇକି ତ ଏଇନେ ଆସିଲୁ। ହଁ ଦେଖିବା ପୁଣି ଯାହା ଆଉ ହବ ଯିବୁ ଆଉ ବୁଲି ମତେ ତ ବହୁତ ବଢିଆ ଲାଗେ ସେଇଟା ଦେଖ ଦେଖିବା ପାଇଁ ଆଉ।
ତମେ ଆସିବ କୋଉ ଦିନ ଏଇଆଳେ ହେଲା କି ଆର ବର୍ଷକୁ ଆସ। ଆର ବର୍ଷକୁ ଆସ ଏଠି ଦେଖିବ ଶୀ ଶୀତଳ ଷଷ୍ଠୀଟା କେତେ ବଡ଼ ଆକାରରେ ହେଉଛି ଶୀତଳ ଷଷ୍ଠୀ ଲାଗି କଉଠି ମୀନା ବଜାର ମାସେ ମାସେ ପଡ଼ିବାର ମୁଁ ବି ଦେଖିନ ଏଇଠି ଶୀତଳ ଷଷ୍ଠୀ ଲାଗି ମୀନା ବଜାର ପୁରା ମାସେ ପଡୁଛି।
ଆହା ତାହେଲେ ବହୁତ ବଢିଆ ହଉଛି ତମ ସିଆଡେ ତମେ ତ ସବୁ ପର୍ବ ଉରା ମତେ ତମେ କହିଲଣି ଯେ ବଢିଆ ଲାଗୁଛି ଆଉ ଆର ବର୍ଷ ତ ନିହାତି ସବୁବେଳେ ତ ଆମ ଏପଟେ ମୁଁ ଦେଖୁଛି କି ଏଞ୍ଜୟ୍ କରୁଛି କି ବୁଲୁଛି। ଆ ଆର ବର୍ଷ ସବୁ ପର୍ବପର୍ବାଣିରେ ଉଁ ଯାହାବି ଏବେଠୁ ଯୋଉ ପର୍ବ ଆଗକୁ ଆସୁଛି କୋଉ ଗଣେଶ ପୂଜା କହୁଛ। ଶୀତଳ ଷଷ୍ଠୀ ଏଇ କହିଲଣି ଅଲଗା ସବୁ ପର୍ବରୁ ବି କହିଛ। ମତେ ତ ବଢିଆ ଲାଗୁଛି ମୁଁ ସେଇ ଆର ବର୍ଷ ନିହାତି ଏଁ ସବୁ ହେଲା ଯିବି ତମ ସେ ଗାଁକୁୁ ଆଉ ଏଞ୍ଜୟ୍ କରିବା ଆଉ।
ହୁଁ ଆସିବ। ଆଉ ରଥଯାତ୍ରା ଲାଗି ତମର କଣ ହେଲାଣି ସେପଟେ?
ଆମର ଆମର ତ ରଥଯାତ୍ରା ଆମ ଗାଁ ରେ ବି ହୁଏ। ଆମ ଗାଁରେ ରଥଟା ଟିକେ ପୁରୁଣା ହେଇଯାଇଛି ବୋଲି ଏ ବର୍ଷ ନୂଆ ଆଉ ମାନେ ପୁରୁଣା ହଁ ଟିକେ ପୁରୁଣା ହେଇଗଲାଣି ନୂଆ କରିଥିଲେ। ପୁରୁଣା ହେଇଗଲାଣି ଏବର୍ଷ ଆଉ ନୂଆ କାଠରେ ଫୁଣି ନୂଆ ର ଖାଉଛି, ତ ରଥଯାତ୍ରାବି ବହୁତ ବଢିଆ ଆମର ହୁଏ, ଯୋଉ ସବୁ ଆଣନ୍ତି ଓଡ଼ିଶୀ। ନୃତ୍ୟ ମାନଙ୍କୁ ସେମାନେ ବି ଯେତେବେଳେ ରଥ ଯାଆନ୍ତି ତାଙ୍କ ସାମ୍ନାରେ ସେ ନୃତ୍ୟ ପରିବେଷଣ କରନ୍ତି, ପୁଣି ଯୋଉ ବାଜା ସବୁ ସିଂହ ବାଜା, ସେ ମାଦାଳ ବାଜା, ସବୁ ବହୁତ ଭଲ ଭଲ ବାଜା କୀର୍ତ୍ତନ ବହୁତ ଲୋକ ବି ଆସନ୍ତି ବନ୍ଧୁ ବାନ୍ଧବକୁ ଡାକନ୍ତି, ଯେହେତୁ ଗାଁରେ ଏ ସବୁ ଗାଁରେ ଜଗନ୍ନାଥ ମନ୍ଦିର ନାହିଁ। ତ ଆମ ଗାଁରେ ଆଖପାଖରେ ବି ନାହିଁ ଆମ ଗାଁରେ କେବଳ ଜଗନ୍ନାଥ। ମନ୍ଦିର ଅଛି, ଉଁ ଆ ପାଖ ଗାଁ ଦି ତିନିଟା ଗାଁରେ ନାହିଁ। ତ ଯେହେ ସେଇଥିପାଇଁ ଦି ତିନିଟା ଗାଁ ସବୁ ମିଶିକି ବହୁତ ବଢିଆ ସେ କରୁଛୁ। ସବୁ ଲୋକ ବି ଆସୁଛନ୍ତି ଆମେ ବନ୍ଧୁବାନ୍ଧବିକୁ ଡାକୁ। ଆଉ ଦୋକାନ୍ ଫୋକାନ୍ ପଡେ ଟିକେ, ବହୁତ ବଢିଆ ଲାଗେ। ଆଉ ତମେ ବି ଯଦି
ଉଁ ତମେ ଟିକେ ଫ୍ରି ଥିବ ତମ କାମରୁ ଠିକ୍ ରଥଯାତ୍ରା ଥିବ ଦିନେ ଦି ଦିନି ପଳେଇ ଆସନ୍ତ ରଥଯାତ୍ରା ଦେଖିକି ଟିକେ ଯାଆନ୍ତ ହାରି।
ହଁ ଏଠି ତ ସବୁ ହଁ ଯିବା ତ ନିଶ୍ଚିନ୍ତ। ଯିବା, ଏଠି କିନ୍ତୁ ରଥଯାତ୍ରା ଲାଗି ମାନେ କଣ କରୁଛନ୍ତି କହିଲ। ରଥଯାତ୍ରା ଯୋଉଦିନ ଦିନେ ଥିବ ହଁ ଯୋଉ ଯୋଉ ପଟେ ରଥ ବୁଲିବ ଯିବ ମାଉସୀ ମା ମନ୍ଦିରକୁ ସବୁ ଯୋଉଠି ଯୋଉଠି ଗ ଗଛ ଥିବ ଆଗ ତା ଆଗ ଦିନ ଗଛ ଡାଳ କାଟି ଦଉଚନ୍ତି। ତାପରେ ରାସ୍ତା ସାଇଟରେ ଯୋଉ ଦିନ ରଥଯାତ୍ରା ହବ ତା ଚାରି ପାଞ୍ଚ ଘଣ୍ଟା ଆଗରୁ ରାସ୍ତା ଯୋଉ ମାନେ ସଫେଇ କର୍ମଚାରୀ ନାହାନ୍ତି କି? ସେମାନେ ପୁରା ରାସ୍ତା ଓଳଉଚି ଓଳେଇକି ସଫା କରିବେ। ସଫା ଗଲା ପରେ ରାସ୍ତା ଦି ସାଇଟ୍ ରେ ବ୍ଲିଚିଂ ପାଉଡର ପକାହେବ। ରଥ ଉପ୍ରା ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ। ହଁ ଯୋଉ ବ୍ଲିଚିଂ ପାଉଡର ରାସ୍ତା ସାଇଟ୍ ରେ ପୁରା ବେଶୀ ବେଶୀ ପକେଇଦେବେ। ଯୋଉଠି ଖାଲ ଥିବ କି ଉଁ ବେଶୀ ବଡ଼ ବଡ଼ ଗାଡ ଥିବ ହେଟି ପଥର ଦେଇକି ତାପରେ ମାଟି ଦେଇ ଦଉଛନ୍ତି ଯେମିତି ରଥର କିଛି ଅସୁବିଧା ହବନି। କି ଛୋଟ ଛୋଟ ଛୁଆ ମାନେ ଯୋଉ ଯାଉଛନ୍ତି ଛୋଟ ଛୁଆ ମାନେ ବି ପଡିଯିବେ ନା ଝୁଣ୍ଟି ଦେବେ କି କଣ ଗଳି ପଡିବେ ତା ଭିତରେ। ତାକୁ ଆଗ ରାସ୍ତା ସଜାଡି ଦଉଛନ୍ତି ବ୍ଲିଚିଂ ପାଉଡର ପଡିବ ତାପରେ ରଥ ଯିବ।
ହଁ
ତାପରେ ପୋଲିସ୍ ଫୋଲିସ୍ ସବୁ ଆସିବେ। ଆସିକି ସବୁ ଜଗିବେ ଛୋଟ ଛୋଟ ଛୁଆ ଗୁଡ଼ାଙ୍କୁ।
ଆ ସବୁ ପୋଲିସ୍ ଇଏ ସବୁ ଭଲ ଆମ ଗାଁରେ ବି କିଛି ଅସୁବିଧା ହୁଏନି। ଆମର ତ ରାସ୍ତା ବଡ଼ ରାସ୍ତା। ମାଉସୀ ମା ଗଲା ବେଳକୁ ଯୋଉ ଗଛ ବି ଯଦି ମ ପ୍ରତିବର୍ଷ ତ ହୁଏ ଯୋଉ ବର ଗଛ ସବୁ ଡାଳ ହଣାଯାଏ ଯୋଉଟା ଯଦି ପୁଣି ବଢିଥିବ ହାଣନ୍ତି ନହଲେ ନାଇଁ ଏଇଆ କିନ୍ତୁ ଲାଇନ୍ ଟା ଟିକେ କାଟିଦିଅନ୍ତି ରଥ ପହଞ୍ଚିଲା ପର୍ଯ୍ୟନ୍ତ, କାରଣ ଅଁ ବହୁ ବଡ଼ ରଥ ନା କୋଉଠି ତାର ଯଦି ବାଜିଯିବ ଆଜିକାଲି ତ ଜାଣିଥିବ କେତେ ଇଲେକ୍ଟ୍ରି ପ୍ରୋବ୍ଲେମ ହେଲାଣି ସବୁ ବହୁତ ଲୋକ ବି ସେଇ ବ କରେଣ୍ଟ ଫରେଣ୍ଟରେ ଇଏ ତ ମୃତ୍ୟୁ ବରଣ କଲେଣି ତ ଆମେ ସେଇଟା ଟିକେ କରୁ। ଆଉ ତ ସବୁ ମିଳିମିଶିକି ସମସ୍ତେ ଯେହେତୁ ଗୋଟେ ଗାଁରେ ପର୍ବ ସମସ୍ତେ ମିଳିମିଶିକି ଛୋଟଠୁ ବଡ ହେତେ ସବୁ ମିଳିମିଶିକି କାମ ସବୁ କରିଦିଅନ୍ତି ଆଉ। ମତେ ବହୁତ ବଢିଆ ଲାଗେ ଆଉ
ହୁଁ। ନାଇଁ ଇଆଡେ ବି ସେମିତି କରୁଛନ୍ତି କରେଣ୍ଟ କାଟିଦେବେ ଯେତିକି ଟାଇମ ରଖଜିବ ପୁରା। ସେତିକି ଟାଇମ କରେଣ୍ଟ କାଟିବ ରଥ ପୁରା ଯାଇକି ମାଉସୀ ମନ୍ଦିରରେ ପହଞ୍ଚି ସାରିବ ପୁଣି ଲାଇନ ଦେବେ। ପୁଣି ବାହୁଡା ଦିନ ସେମିତି ରଥ ଆସିବ ସେତିକି ଟାଇମ କରେଣ୍ଟ କାଟିବେ। ପୁଣି ସେମିତି ରାସ୍ତାରେ ବ୍ଲିଚିଂ ପାଉଡର ପଡିବ ସେମିତି ସଫାସଫି ହବ ପୁଣି ରଥ ଆସିବ ଆଉ।
ହଁ ତମର ଯୋଉ ମାଉସୀ ମା ଘରେ ଯୋଉ ରୁହନ୍ତି ତମର ହୁଏ ନା ନାଇଁ ଯୋଉ ସେଇ ଖିରି ଡେଲି ଖ୍ଷୀରି ଖେଚୁଡ଼ି ସେ ପୋଡ଼ପିଠା ଯେତେକ ତାଙ୍କର ଭୋଗ ସବୁ ହୁଏ ଆ ଓ ଆମର ମାଉସୀ ମା ମନ୍ଦିର ଟା ମାନେ ମନ୍ଦିର ହଉଛି ସେ ଗାଁ ଫାଷ୍ଟରେ କିନ୍ତୁ ଆମ ଘର ପାଖା ପାାଖି ହଉଛି ମାଉସୀ ମାଙ୍କ ମନ୍ଦିର। ତ ଆମ ଯୋଉ ଡେଲି ହୁଏ ତ ହେଲେ ହୁଏତ ଆମେ ଡେଲି ଆଉ ଯାଇକି ଖାଇ ହବ ନହବ ସମୟ କିନ୍ତୁ ଯେହେତୁ ଆମ ଘର ପାଖରେ ତ ହଁ। ଡେଲି ଯେତେବେଳେ ପ୍ରସାଦ ଲାଗି ସାରିବ ସେ ନନା ଡାକିକି ଛୁଆଙ୍କୁ ବି ଡାକିକି ଏ ମାନେ ସମସ୍ତେ ସମୟ ତ ଜାଣନ୍ତି ସବୁ ଛୁଆ ବି ସେଠି ଯିବେ ବସି ଭୋଗ ଦିଆଯାଏ। ହେଇଥାନ୍ତି ତାଙ୍କ ଘରୁ ସବୁବେଳେ ସେ। ତିଆରି ସବୁ ପିଠା ସେ ତିଆରି କରିକି ଦିଅନ୍ତି ତ ସେଇଟା ଭୋଗ ଲାଗେ ଯ ଅ ମତେ ତ ବହୁତ ଭଲ ଲାଗେ ସେ ପିଠା ଆମେ ବି ଠାକୁରଙ୍କ ପାଖରେ ଲାଗି ସାରିଲା ପରେ ତାପରେ ସିଏ ସେ ଖ୍ଷିରି ହଁ।
ଟିକେ ନେଟୱାର୍କ ଚୁ ପ୍ରୋବ୍ଲେମ ରହୁଛି ମୁଁ ପରେ ତମ ସାଙ୍ଗରେ କଥା ହେବି ହେଲା।
ହଉ ହଉ।
ହଁ।